ହ୍ୟାଲୋ।
ହଁ।
କଣ କରୁଚ। ହୁଁ।
ଏଇ ବସିଥିଲି ଏମିତି ଆଉ।
ଓଁ ହୋ।
ହୁଁ ମାର୍କେଟ ଟିକେ ଯାଇଥିଲି। ବୁଲାବୁଲି କରିକି ଏବେ ଆସିକି ପହଁଞ୍ଚିଲି ଘରେ।
ଏଇ ଏଇ ଗରମରେ।
ଖରା ଗରମ ତ ହଉଛି ଅବଶ୍ୟ। କିନ୍ତୁ ଘରକୁ ଜିନିଷ ଫିନିଷ ଗ୍ରୋସରୀ ଆଇଟମ୍ ଆସିବାର ଥିଲା ତ। ଯାହାହେଲେ ଯାଇକି ଆଣିବାକୁ ପଡିବ ନା। ନହେଲେ ରାତିରେ ରୋଷେଇ ବନ୍ଦ ହେଇଯିବ।
ହୁଁ। ହଁ ବା ଖରା ଫରା ତ ପ୍ରବଳ ହଉଛି।
ଆରେ କୁହନି। ପୁରା ଦେହ ଏ ପୁରା ବିଷ ହେଇଯାଉଛି। ହୁଁ ଆଉ କଣ କରୁଛ।
ନାଇଁ ଏଇ ଏଇଠି ଗରମ ପ୍ରବଳ ଯେ ଏ ବାହାରେ ବାରିଆଡେ ଟିକେ ୟାଡେ ବସିଛି ଆଉ।
ଉଁ ହୁଁ। ଆଉ କେବ ଖିଆପିଆ ସରିଲାଣି।
ହଁ ଖିଆ ତ ଗାଧୁଆଳଠୁ ଖାଇଥିଲି। ଆଉ ଏବେ ତ ନୁହେଁ ଏବେ ଯାଇକି ପୁଣି ସନ୍ଧ୍ୟା ବେଳକୁ ଆଉ।
ଆଚ୍ଛା ସନ୍ଧ୍ୟା ବେଳକୁ କଣ ହଉଛି।
ଏଇଉ ସନ୍ଧ୍ୟା ବେଳକୁ ସନ୍ଧ୍ୟାବେଳ ଦେଖିଆ କଣ ଗୋଟେ ବନେଇବା ଆଉ। କଣ କ ବନେଇବୁ। ତମେ କଣ ଖାଇଛ?
ନାଇଁ ମୁଁ କିଛି ଖାଇନି ଏପର୍ଯ୍ୟନ୍ତ। ଖାଇନି ତାପରେ ଆଜି ଘରେ ଟିକେ କେହି ନାହାଁନ୍ତି। ଦେଖିଆ ଉ ଭାବୁଛି ସନ୍ଧ୍ୟାବେଳେ କି ସେ ଗୋଟେ ୟୁନିକ୍ କଣ ଗୋଟେ ନୂଆ ଜିନିଷ ବନେଇକି ଖାଇବି। କଣ ଖାଇବି ଡିସାଇଡ କରୁଛି ବସିକି ଆଉ।
ନୂଆ ଜିନିଷ ମାନେ ମମୋ କରୁନ। ମମୋ କରିିକି ଖାଅ।
ମୋମୋ ମତେ ଥୋଡି ନା ଆସେ। ଆ ବହୁତ ଡିଫିକଲ୍ଟ ହେଇଥିବ।
ନାଇଁ ନାଇଁ ମୋମ ଟା ହିଁ ବହୁତ ଇଜି। ଡି ଫିକୁଲ କିଛି ତ ନାହିଁ ଏଥିରେ। ଆଉ ବହୁତ ହେଇଛି। ବହୁତ ଜଲଦି ବି ବନେବ। ହଁ ମୁଁ ବନେଇ ବିି ଥିଲି।
କେମିତି କଣ କହୁନ ନହେଲେ ବନେଇ ଦେବି ସେଇଆ ବନେଇ ଖାଇବି ମୁଁ ତ ଭାବୁଚି ବସିକି କଣ ବନେଇବି କଣ ବନେଇବି।
ସେ ମୋମୋ ଟା ବନାଅ ବାସ୍ କେତେଟା ଦରକାର ମଇଦା ଆଉ
ଘରେ ସବୁ ଥିବ ବାକି ହଁ କଣ ଦରକାର କହୁନ।
ମଇଦା ଆଉ ବନ୍ଧାକୋବି ଗାଜର ଆଉ କ୍ୟାପ୍ସିକମ୍ ଟା ପ୍ରାୟତଃ ଏଟା ନଥିବ ଯଦି ନେଇ ଆସିବ କ୍ୟାପ୍ସିକମ୍ ଆଉ କଣ ସୋୟା ସସ୍, ଚିଲ୍ଲୀ ସସ୍, ଟମାଟୋ ସସ୍ ସେଇଗୁରା ତ ଆଉ କଣ ଏକ୍ସଟ୍ରା ଟା କଣ ଲାଗେ କି ଆଉ ତ କାଇଁ ଅଛି କିଛି ନାହିଁ। ଆଉ ହଁ ହଁ ଚ ଚଟନୀ ଟା ରେ ତ ଟମାଟୋ ଲଙ୍କା ଆଉ ରସୁଣ ଏତିକି ଆଉ ହ୍ୱାଇଟ୍ ସସ୍ ଟା ବନେଇ ଥୋଡ଼ି ନା ହୁଏ। ଆଣିବାକୁ ପଡ଼ିବ।
ହଁ ମେନ୍ ମେନ୍ୟୁଜ ଟା ତ
ହଁ।
ସେଟା ତ ରେଡି଼ ମେଡ୍ ମିଳିଯିବ ନା
ସେଟା ଆ ହଁ ବନେଇବା ତ ମୁଁ ଜାଣିନି ସେଇଟା ମିଳିବ ମେ ବି ଆଉ ଏତି କିନ୍ତୁ ଉ ହେଇଯିବ ଆରାମସେ।
ବହୁତ କମ ଟାଇମ୍ ଭିତରେ ବାସ ଖାଲି ଆଁ ଫାଷ୍ଟ କଣ କରିବ ନା ମୟୂର
ଆଚ୍ଛା ତୁମେ ତ ଏଟା ଯଉଟା କହୁଛ ଏଟା ହେଉଛି। ଭେଜମୋମୋ ଯଦି ପନିରୀ କି ଚିକେନ୍ ଭଲ ବନେଇବାରଥିବ
ପନିର ପନିର ବାଲା ବନେଇବା ତ ପନିର ଟା କୁ ହୁଏତ ଭାଜିକି ପକେଇ ପାରିବା ତ ପକେଇ ପାରିବା ନହେଲେ ତାକୁ ପୁରା କଣ କରିବ ତାକୁ ପୁରା ଛୋଟ ଛୋଟ ପିସ୍ କରି କି ପୁରା ଛୋଟ ଛୋଟ ବୋଲି ତାକୁ ବି ଭାଙ୍ଗି ଦେଇକି ପୁରା ଚୁନା କରିକି ପକେଇ ଦେଲେ ବି ଚଳିବ।
ଆଚ୍ଛା ଆଉ ହୁ କେମିତି କେମିତି
କିନ୍ତୁ ସେ ପରିବା ରେ ମୁଁ ଯୋଉଟା ଭେଜ୍ ଟା ବନେଇଥିଲି ସେଇଟା କହୁଛି। ତା ଯାହା ଦର୍ ଥିବ ପନିର ପକେଇବା ପାଇଁ ତମ ମନି ରେ ଆଡ୍ କରିବ ଆଉ ଫାଷ୍ଟ୍ ଆଣିବ ଯେତିକି ଦ ଆଉ ତମର ଆମେ ହାପ୍ କେଜି ମଇଦା ଆଣିକି କରିଥିଲୁ। ହାପ୍ କେଜି ମଇଦା ଆଣିକି ତା କୁ ଚକୁଡ଼ି କିଛି ଟାଇମ୍ ରଖିଦେଲୁ। ଦଶ ପନ୍ଦର ମିନିଟ୍ ରୁ ଅ ଆଖେଇ କିି। ତାପରେ କଣ ହେଲା ନା ତାକୁ ଟିକେ ଯୋଉ ସେଇ ମଇଦରେ ଟିକେ ଛୋଟ ଛୋଟ ପିସ୍ କରିକି ବେଲିଲୁ। ତା ହଁ ତା ପୂର୍ବରୁ ଆମେ ସବୁ ପରିବାର ସେଟାକୁ ପୁରା ଗ୍ରେଟିଂ ରଖିଥିଲୁ ତାକୁ ଚୁନ ଚୁନ କରିକି ପୁରା ବହୁତ ଛୋଟ ଛୋଟ ଯେତେ ଗ୍ରାଇଣ୍ଡିଙ୍ଗ କରିଦେଲେ ବି ଚଳିବ। ପୁରା ଗ୍ରାଇଙ୍ଗ ନୁହଁ ପୁରା ଯେମିତି ପେଷ୍ଟ ଭଳିଆ ଗାଇ ନହଁ ମାନେ ଅଧା ଅଧା ଖଣ୍ଡ ଖଣ୍ଡ ଭଳିଆ।
ଆଛା।
ହଁ ତାକୁ ସବୁ କ୍ୟାପ୍ସିକମ୍ ହଉ କି ଯେଉଁ ଆମର ଗାଜର ହଉ କି ହୁଁ ଇ କୋବି ବି ହଉ ସବୁଯାକ କରିକି ରଖିବ। ବାସ୍ ତାପରେ ସେଇଥିରେ ଆଉ ହଁ ସେ ଟା ଗୋଳେଇଲା ପରେ ସେଥିରେ ପଡେ ଆଉ ଟିକେ ବ୍ଲାକ୍ ପେପର ଖାଲି ବ୍ଲା ପେପର ହିଁ ପକାନ୍ତି ଆଉ ଗୋଟେ ଗୋଲମରିଚ ଗୁଣ୍ଡ କଣ ପକାନ୍ତି ନା କଣ। ମାନେ ହଁ ପକେଇକି ତାକୁ ବସ ରଖିଥିବ ତାକୁ ତେଲରେ ଯଦି ଆଉ ଭାଜିଦବା ଆଉଥରେ ସେଇ ଯେଉଁ ଯାହା ସବୁ ସବୁ ପନିପରିବା ସବୁ ରଖିଥିବ ତାକୁ ତେଲରେ ଭେଜିଦବ। ଯଦି ପନିର ଆଡ଼୍ କରିବାର ଥିବ ତାହେଲେ ସେଥିରେ ତା ଭିତରେ ବି ଭାଜି ଦେବା ଆଉ ତେଲରେ। ଭଲସ ଟିକେ ସି ସିଝିଲା ଭଳିଆ ଭାଯିଦେଲେ ବାସ୍ ତ ଆଉଟାକୁ ବେଶୀ ଟାଇ ଲାଗିବନି ଖାଲି ମୋମୋ ବା ସିଇଜଦେ ହେଲା। ତ ଆଗ ଭାଜି ଖାଲି ରଖିଦେଇଥିଲେ। ତାପରେ କଣ ନା ତାପରେ ମଇଦାଟାକୁ ଗୋଲ ଗୋଲ କରିକି ପୁରୀ ଭଳିଆ ବେଲିବ। ପୁରା ପତଲା ପତଲା କରି। ମଲିକି ତାପରେ ତା ଭିତରେ ସେଇ ପରିବା ସବୁ ଯାହା। ପ୍ରଥ ମସଲାଟାକୁ ଦେଇକି ତାପରେ ତାକୁ ତା ସେଫ୍ ଦେବ ସେପ୍ ଦେଇକି ଆ ତାକୁ ଗୋଟେ ସିଝେଇବା ପାଇଁ ଡିସ୍ ହଉ କି ଯାହା ଥିବ ସିଝେଇ ପାଇଁ
ଭଳିଆ ସେ ମୋ ଭଳିଆ ନ ଭାଙ୍ଗିକି ମୁଁ ଯଦି ଏମତି ରାଉଣ୍ଡ୍ ରାଉଣ୍ଡ୍ ଟାଇପର କରିକି
ଯେମିତି ଯାହାକୁ ସେ ଦବ ସେ ତ କିଛି ଇଏ ତ ନାହିଁ ଯେମିତି
ଫାଟି ଫୁଟି ଯିବନି ତ?
କିଛି କିଛି ଫଟ ପଡୁନ। ଫାଟା ଫୁଟି କିଛି କରିବନି। ଯେମିତି ସେପ୍ ଦେଲେ ବି ଚଳିବ।
ହୁଁ ତାପରେ।
ସେତିକ ବାସ୍ ସେଇଗୁଡା ତ ସବୁ ଯାକ ବନେଇବୁ ବନେଇ ସାରିକି ତାକୁ ସେଇ ଯୋଉ ଇଟଲି ଛାଞ୍ଚ ବି ଯୋଉଟା ଅଛି ଇଟଲିି ଛାଞ୍ଚ ଭିତରେ ବି ପସେଇକି ତାକୁ ରଖିକି ପାଣି ଆଣିକି ତଳେ ଦେଇଦେଇକି ତାପରେ ଉପରେ ତାକୁ ଟିକେ ତେଲ ମାରିଦବ ସେ ଯୋଉ ଇଏ ଗୁଡାରେ ଛାଞ୍ଚ ଗୁଡ଼ାରେ। ମାରି ଦେଇେଇ ତାକୁ ରଖିଥିବ ତା ଭିତରେ ବାସ୍ କିଛି ଟାଇମ ପରେ କିଛି ଟାଇମ ମାନେ ଦଶ ପନ୍ଦର ମିନିଟ ପରେ ଖୋଲିଦେଲା ବେଳକୁ ହେଇଯାଇଥିବ ଆଉ ସବୁ ଗୁରା ସେମିତି କରିକି ତାପରେ ତାପରେ ରଖିବ ଆଉ।
ଟୋଟାଲ ପନ୍ଦର ମିନିଟ ରେ ହିଁ ହେଇଯାଉଛି?
ପନ୍ଦର ମିନିଟ ରେ ସବୁୁ ଗୁରା ହ
ନା ନା ମାନେ ମାନେ ପନ୍ଦର ମିନିଟ ରେ ଗୋଟେ ଥର ହେଇଯାଉଛି। ଜି
ହଁ ହଁ ପନ୍ଦର ମିନିଟରେ ଗୋଟେ ଥର ହଁ ହଁ ଆରାମସେ ହେଇଯିବ ଏଇ ଖାଲି ତ ଜିନିଷ ଗୁଡା ଆଗରୁ ରେଡି କରିଥିବା ଦରକାର।
ଆଛା ଆଉ ଯୋଉ ଇଏଟା ଆମର ଯୋଉ ତମେ ଯୋଉ ବନେଇଥିଲ ବନେଇକି ଯୋଉ ଖାଇଲ ଆକଚୋଲି ମା ଯେମିତି ମୋମୋ ଯେମିତି ଖାଆନ୍ତି ଯଉ ପୁରା ପରଫେକ୍ଟ ପୁରା ସେଇଭଳିଆ ଟେଷ୍ଟ ଆସୁଥିଲା ନା ଟିକେ ମାନେ ଟିକେ ଯେମିତି ହୁଏନି ଘର ଖାଇବା ବାହାର ଖାଇବା ଯେମିତି ଅଲଗା ଅଲଗା ଲାଗେ।
ହଁ ମାନେ ଇଏ କି ଯଦି ମୁଁ ହୁଏ ତ ମତେ ଏମିତି ଲାଗିଲା କି ହଁ ଚଟଣୀ ଟା କହିନି କହିବି। ଆ ଏମିତି ମତେ ଲାଗିଲା କି ଯେହେତୁ ତ ମୁଁ ରସୁଣଟା ଆଡ଼୍ କରିନଥିଲି କି ପିଆଜ ଫିଆଜ କିଛି ପକେଇ ନଥିଲି ତ ସେଇ କାହିଁକିନା ମୁଁ ଯେତେବେଳେ ଖାଏ ତ ରସୁଣ ପିଆଜ ସେ ସବୁ ଆଡ୍ କରିଥାନ୍ତ ନା ସେଇଟା ମୁଁ ଯେହେତୁ ଆଡ୍ କରିନି ତ ମତେ ଟିକେ ଅଲଗା ଲାଗିଲା ତ
ମାନେ ଗୋଟେ ଫିକାସ୍ୱାଦ ଗୋଟେ ମାନେ ଗଟେ
ନାଇଁ ନାଇଁ ହଁ ହଁ ହଁ ଟିକେ ଅଲଗା ଲାଗିଲା। କିନ୍ତୁ ମତେ ଭଲ ଲାଗିଲା। ହଁ ପୁରା ଭଲ ଲାଗିଲା ଆଉ ବାସ୍ ଆଉ ତା ଚଟଣୀ ଟା ଏଇଆ ସେ ଟମାଟୋ। ଆଉ ଟମାଟୋ ଆଉ ସେ ଯୋଉ ଶୁଖିଲା ଲଙ୍କା ଆଉ ରସୁଣ ତାକୁ କଣ କରିବ ନା କଢ଼େଇ ବସେଇ ଦେଇକି କି ପାଣି ସିଝେଇ ଦବ ସିଝି ସାରିଲା ପରେ ତକୁ ବାହାର କରିଦବ। ଭା କରିଦେଇ ସାରିଲା ପରେ ତାକୁ ଗ୍ରାଇଣ୍ଡିଙ୍ଗକରିଦବ ଗ୍ରାଇଣ୍ଡିଙ୍ଗକଲା ପରେ ତାକୁ ଆଉ ଟେ ତେଲରେ କଢେଇରେ ଉଁ ସେୟା କରିଦବ ସରିଲା ଆଉ ହେଇଗଲା ଆଉ
ଫ୍ରାଏ କର
ଆମର ଫ୍ରାଏ କରିଦଉଚୁ ମାନେ ତାକୁ ଆଉ ଟିକେ ହଉଛି ତେଲ ପକେଇକି ଆଉ ଟିକେ ମସଲା ଯେମିତି ଭାଜନ୍ତତା ଭାଜିଦେବ।
ଆଚ୍ଛା
ଏମିତି ଆଉ ନା ଯଦି ତମେ ତମର ଏକ୍ସଟ୍ରା କଣ ଆଇଡିଆ ଲଗେଇକି ଆଉ କଣ କରିପାରିବ କି କଣ ୟୁଟୁବ୍ ଫିୟୁ ୟୁଟ୍ୟୁବ ଦେଖିକି ଆଉ ଇଏ କରିପାରିବ ମୁଁ ବି ତ ୟୁଟ୍ୟୁବ ଦେଖିକି କରିୁଛି ପୁରୁଣା ସେମିତି ନୁହଁ ହଁ କଣ?
ମୋତେ ତ ଚିକେନ ପନିର ବନେଇ ଅଛି ମେ ବି ପନିର ଟା ତ କଞ୍ଚା ପକେଇଲେ ବି ହେଇଯିବ ବୋଧେ କିନ୍ତୁ ଚିକେନ ଟାକୁ ମ ଫାଷ୍ଟ ସିଝେଇବାକୁ ପଡୁଥିବ ନା
ଚିକେନ କଥା କହିପାରିବିନି କାହିଁକିନା ମୁଁ ତ ନନ୍‌ଭେଜ୍ ଖାଏନି। କିନ୍ତୁ କେବେ ବନେଇବି ନାହିଁ।
ଆରେ ହଁ ତମେ ତ ନନ୍‌ଭେଜ ବି ଖାଅନି
ତ ମୁଁ ଜାଣିନି ତଥାପି ତ ଫୋନରେ ବାହାରିଲା ତ ଫୋନରେ ସବୁ ଆସୁଛି ତଥାପି ଦେଖିଥବା ଅବିଏଶିଲ୍ଲୀ ସେଟାକୁ ତ ଫାଷ୍ଟ କଣ ସିଝଉଥିବେ କି ଭାଜୁଥିବେ କଣ ଗୋଟେ କରିକି କରୁଥିବେ ନା ଥ ନା ସେମିତି କଞ୍ଚା ଟା ପକେଇଦେଲେ ହେବନି ତ
କଞ୍ଚା ପକେଇଲେ ବି ହବନି ଏତେ ଟାଇମ ହେଲା ବେଳକୁ ସେ ମୋମୋ ହିଁ ଖରାପ ହେଇଯାଇଥିବ।
ନାଇଁ ନାଇଁ ଏତେ ସମୟ ହବନି। ତାକୁ ଆଗରୁ ହିଁ କରିକି ରଖିଥିବା କୁ ପଡିବ ହଉ,
ମୁଁ କିନ୍ତୁ ଯଦି ମୋମୋ କଥା ନୁହଁ ରୋଷେଇ ଘରେ ପଶିକି କିଛି ବି ଗୋଟେ ନୂଆ ଟ୍ରାଏ କରିବ ମାନେ ସପୋଜ ଯେମିତି ମମି ରୋଷେଇ କରିବାକୁ ଗଲେ ଠିକ୍ ଅଛି ତାକୁ ଆଇଦର କଢେଇ ଲାଗିବ ଗୋଟେ ସେ ଯୋଉ ଆମର ଯୋଉ କରନ୍ତିନି ଖଡ଼ିକା ନହେଲେ ସେ ଯୋଉ ଚାମଚା ଯୋଉ ସେଇଟା ଆଉ ହେଇକି ହାଏଷ୍ଟ ହେଇକି ଗୋଟେ ତାଟିକି କଣ ଗୋଟେ ଏମିତି ତାରା ଅଇଁଠା ହବ କିନ୍ତୁ ମୁଁ କରିବି ମାନେ ପାଖାପାଖି ଦଶ ବାରଟା ଭଳିଆ ଜାଗା ଅଇଠା ହେଇଥିବ।
ଆରେ ଝିଅପିଲା ପୁଅପିଲା
ଅବସ୍ଥା ନଥିବ
ସେହିତି ପାଇଁ ତ କୁହାଯାଇନି ଝିଅ ପିଲା ପୁଅ ପିଲା କରିବା ଭିତରେ ଫ୍ରେସ୍ ବହୁତ।
ଉଁ ହୁଁ, କିନ୍ତୁ ଦେଖିବାକୁ ଗଲେ ପୁଅ ପିଲାଙ୍କ ହାତ ରନ୍ଧା ଟିକେ ଅଧିକ ଟେଷ୍ଟ ଥାଏ।
ଆରେ ଶୁଣ କମ ହେଇନଥାଏ କାହିଁକି ତମାନୋନେ କିଛି ଜାଣିିନଥା ସବୁ ଘାଣ୍ଟି ଘୁଣ୍ଟି ଦେଲେ କିନ୍ତୁ ଭଲ ଲାଗିବ।
ଆଛା ତାହେଲେ ତୁମେ ମାନେ ବି ସେମତି ନ ଜାଣିଲା ଭଳିଆ ସବୁ ଘାଣ୍ଟି ଘୁଣ୍ଟି ଦିଅ ହଁ ଅଭିସଲ୍ଲୀ ଭଲ ଲାଗିବ।
ତ୍ ପରିବାର ଗଲାବେଳେ ତାଙ୍କୁ ଭଲ ଲାଗୁନି କିନ୍ତୁ ତାଙ୍କର ସେ ଘଣ୍ଟେ ଘଣ୍ଟେ କରିଥିଲେ। ସେଇଟା ହଁ।
ଆ ଆଛା। ହଁ। ଠିକ ଅଛି ଦେଖିବା ଯାହେଲେ ହଉଛି ଟ୍ରାଏ କରିବି। ମାନେ ଲାଗୁଛି ଫାଷ୍ଟ ଟାଇମ୍ ପାଇଁ ଟ୍ରାଏ କରିବ ମାନେ ଟିକେ ନର୍ଭସ ତ ଲାଗିବ ଯାହାହେଲେ ବି ମେଁ ବି ଭଲ ହବ ଅନ୍ ଅଡିଶନ ନୁହଁ। କିନ୍ତୁ ନିଜେ ହିଁ ତ ଖାଇବାର ଅଛି ନା କେବଳ ଭଲ ଲାଗିବ କି ଖରାପ ଲାଗିବ ଏତେ ମନ ଦୁଃ ପେଲି ଯଦି ନହେଲା ଭୋକ କୁ ଭୋକ ରହିବ ଖାଇବା ବି ନଷ୍ଟ୍
ନାଇଁ ଏଥିରେ ନଷ୍ଟ ହବାର କିଛି ନାହିଁ ହଉ ଠିକ ଅଛି ତମେ କର କଲେ କହିବ ମୁ ଯାଉଚ୍ ଟିକେ ମୋର କାମ ଅଛି ପରେ କରିବି।
ହଉ ଠିକ୍ ଅଛି ହଉ।